ଉଁ କଣ କରୁଚୁ?
କିଛି ନାଇଁ ଏଇ ଛାତ ଉପରେ ଆସିିକ ବସଥିଲି ଆଉ।
ଉଁ ହୁଁ ଖାଇସ୍ ତେଲୁଣି।
ହଁ ଖିଆ ପିଆ ସଇଲାଣି। ଆପଣଙ୍କର?
ହଁ ଆମର ଖାଇ ସାରଲେଣି। ଖାଇସାଇଲେଣି ଆଉ ହଉଛି। ଇଇଏ। ଏଇ ପୁଅଟାର ସ୍କୁଲ ପାଠ ଦିଆଯଇଥିଲା ମୁଁ ଦେଖ କୀ ରଙ୍ଗରେ ଦିଆହାଇଛି କାଲି ସକାଳେ ସ୍କୁଲ। ଗଇଁଦ ଗଇନା ପାଠରା କରୁୁ।
ଭଲ ଆଉ ଏ ଟିକେ ରଜ। ବାରଟା ହଉଥିଲା ନା ବସିକି ଯାଇକି ଦେଖୁଥିଲି ଆଉ।
ଆଜି
ହଁ ରଜ ବାଠା ହଉଥିଲା ପରା
ଓ ହୋ।
ଏଇ ରଜ ବାାରଟା ହଉଥିଲା ଏଇ କଣ ଡିଜେ ଖାଳିଆ ଆସିଥିଲେ ନା ସେଇ ତ ବସିକି ଯାଇକ ଦେଖୁୁ ଦଣ୍ଡପଟେ ଆଉ।
ହଁ। ହ
ହଁ।
ହ ବର୍ଷା।
ନା ନା ବ ଵର୍ଷା ଖର୍ଷା କିଛି। ନାଇଁ ନାଇଁ ବର୍ଷା ହେଇନି। ଭଡା ଉଠିଛି ହବ ବୋଧେ ବର୍ଷା ଆଉ।
ହଁକ କଣ ଖାଇଲୁ?
ହଁ କିଛି ନହିଁ ଭ ତଡ ଭାତ ଡଲମା ଆଣ କରତା ଆଉ।
ହଁ। ହଁ। ଆବୋ
ବାସ୍ ବହୁତ ତଳେ ତାର ନା ନା ଶୋଇନି ବାସନ ଫାସନ ବାାରଛି ନା କଣ ଆଉ।
ଜିଆ।
ଝିଅ ଟା ତାର ମୁଁ ଯ ିପି ଦେଖୁଛି ଆଉ।
ହଁ ହୁଁ।
ଆଉ ପୁଅ ଝିଅ କଣ କରୁଛି?
ଝିଅଟା ଯାଇଥିଲା ଭୁବନେଶ୍୍ୱର
ପାଣୱେ
ତାର ସେଇ ଯେଉ ହଉନି ବୋଲିୋଇ ସେ ଆଧାର କାର୍ଡ ତ ଆଉ କଣ? ସେଇଥିପାଇଁ ଯାଇଥିଲା। ଯାଇଥିଲା କରିକି ପକେଇକି ଆଇଲା ଚାରିଟା ପାଞ୍ଚଟା
ହଁ ହୁଁ।
ଆଇଲା ଆଉ।
ଆସିକି ଖାଇଛି ନା ନାଇଁ।
ସିଏ ତ ସେଠି କିଛି ଖାଇନ। କିଛି ଖାଇ ନଥିଲା। ଏଠି ଆସିକି ଖାଇଲା ଘରେ ପଖାଳ ଭାତ
ହୁଁ ହୁଁ
ହଁ ଚିକେନ
କଣ ହେଲେ
ହଁ
ଓଁ ହଁ ଦେହ ପା ଭଲ ଅଛି ନା
ହଁ ଏଟା ବାନ୍ତି କରି କରି ଗଲା ବାନ୍ତି କରି କରି ଆଇଲା
ଗାଡି ରେ ଗଲେ ବାନ୍ତି ହୁଏ କି ତାର
ଆରେ ଆଗରୁ ହଉନଥିଲା ଏଥର କଣ ବାନ୍ତି ହେଲାଣି
ଓ ହୋ ତା ଦେହ ବା ଭଲ ଅଛି ନା
ହଁ ଭଲ ଅଛି ଏଇ କାଲିଠୁ ସ୍କୁଲ ଯିବ ପୁଅ ତ ତାର ସ୍କୁଲ ଗଲାଣି ପୁଅ ତାର ସ୍କୁଲ ଗଲା
ଆଛା
ହୁଁ ହୁଁ ଆଉ କଲେଜ ଯାଉଛିୁ ନା
ହଁ ଯାଇଥିଲି ଆଜି କାମ ଥିଲା ଟିକେ ଯାଇଥିଲି ଆଉ ରଜ ସରିଲାଣି ତମ ଆଡେ
ସହିଲ ଆମ ରଜକୁ ଆଇିଲୁନି
ରଜ ରଜ ସରିଲାଣି କେବେ ସରିଲା ରଜ
ଆମର ଶ ଲା ସୋମବାରରେ ଶୋଇଲା ସୋମବାର ମଙ୍ଗଳବାର
ଓହୋ ରଜ ବାଟ ହେଇ ସାରିଲେଣି
ମଙ୍ଗଳବାର ଶଇଲା
ଓ ହୋ। ରଜ ସରିଲାଣି ତିନି ଚାରି ଦିନ ହେଲା ଏଠ ବାଟ ହଉଥିଲା ରଜ ଆଉ।
ହଁ ହଁ। ଆଉ।
ଏତେ ଦିନ ଡିଜେ ଫିଜେ ମିଳୁନଥିଲା ନା ସେଇଥିପାଇଁ ରଧ ଫଧେ ବାଟ ହ ନଥିଲେ ଆଜି ବାଟଥିଲେ ନାଚୁଥିଲି ଯାଇକ ପାଇଁ ନା ଆସିଲି ଘରକୁ ଆସିକି ଖାଇକି ବସିଛି ଆଉ କଣ କରିବି
କଲେଜ ଯାଇ। ଥିଲ ନା
ହଁ ଯାଇଥିଲି।
ଆଉ ବାପା କୋଉ ଦିନ ଠୁ ଡ୍ୟୁଟି ଯିବେ?
ଆପଣ ଏଇ ହାତ ଫାତ ତ ଭାଙ୍ଗି ଯାଇଥିଲା ସେ ଠିକ ଠାକ ହେଲେ ଯିବେ ଆଉ।
କୋଉ ଦିନ ଯିବେ ଡ୍ୟୁଟି?
ଏବେ ଡ୍ୟୁଟି ଯୋଉ ଆଉରି ଚାରି ପାଞ୍ଚ ଦିନ ଗଲେ ଯିବେ ଆଉ।
ଓ ହୋଁ।
ହଁ ମୋବାଇଲ ଦେଖି ଦେଖି ତ ଶୋଉ ଶୋଉ ବୋଧେ ବାରଟା ବାଜି ଯାଉଥିବ।
ଆମର ବାରଟା ବଜାଉଛି।
ହଁ ଜାଣିଥିଲି ପରା ମୋବାଇଲ ଦେଖି ଦେଖି ବାରଟା ବାଜିଯାଉ ଥିବ।
ହଁ ହଁ। ଓଃ ।
କୁହ।
ଆଉ କଣ ଏଇ ପୁଅ ଟା ଦିଆହେଇଛି ତାର ବଡ ଏ ବି ସି ଡ଼ି ସାନ ଏବିସି ଡି ଲେ ଖିବ ସେଇଆ ଖାତାରେ ଲେଖିବ ଯେ ସେ ଅକ୍ଷର ଏଇଭଳିଆ ଲେଖିକି ଆଣୁଛି ମୁଁ କିଛି ଜାଣିପାରୁନି ମୁଁ ନହେଲେ ଆଗରୁ ଲେଖିକିିକ କରା ସର ତିଣି ମତେ ହଉଛି ତା ଅକ୍ଷର ମୁଁ ଚିହ୍ନି ପାରୁନି।
ଓ ଏମିତି ଲେଖୁଛି ତାହେଲେ ସିଏ।
ହଁ ଲେଖୁଥିଲା ଭଲ ଯେ ମୁଁ ଏତେ ଧ୍ୟାନ ଦେଲିନି ଆଉ ସିଏ ଏମିତିଆ ଲେଖିଦେଇଛି ଆଉ। ତାପରେ ତାଙ୍କର ମେସି କରୁ ନାହାନ୍ତି ଗ୍ରୁପରେ।
କଥିଲେ ମୁଁ ଜାଣିପାରନ୍ତି।
ହଁ ସେଇଆ ବୋଧେ କଣ ହେଇଥିବ ଆଉ କାଲି ମୋର ଗୋଟେ ଅଛି ମ୍ୟାଚ୍। ସେ ଖେଳି ଯିବାର ଅଛି ତ।
ହଁ କୋଉଠି?
ଯିବାର ଅଛି ସେ ବେଲ ବାହାଳି ଯିବାର ଅଛି ଆଉ ।
ଉୁଁ ହୁଁ ଆଉ ଫୋନ କଲୁ ନା ସେ ଭାଇ କତିକି?
ହଁ କଥା ହେଇଥିଲି ଭାଇଙ୍କ ସାଙ୍ଗେ। କାଲି ଆସିଥିଲେ ଏଇ ଯୋଉ ବନ୍ଧୁବାନ୍ଧବ ଆସିଥିଲେ କାଲି ସବୁ ଯିବେ ଆଉ ରଜ ପାଇଁ ଆସିଥିଲେ ଆସିକି ଅଛନ୍ତି ତ ଆଉ ।
କୋଉଠି ତମ ଘରେ?
ହଁ ଆମ ଘରେ ଅଛନ୍ତି ।
ହଁ ଆଉ ହଉଛି ସେ ଭାଇ କଣ କହିଲେ?
ହଁ ସେ ଭାଇ ଭଲ ମନ୍ଦ ପଚାରୁଥିଲେ ଖାଇଚୁନା ପିଇଚୁନା ଏମିତି କହୁଥିଲେ ଆଉ
ନା ନା ଭାଇ ଯୋଉ କାମ କଥା କହୁଥିଲୁ ହେ କହିଲେ ନା ହଁ ବୋଲି?
ହଁ କହିଲେ ।
ହଉ ହଉ ଠିକ୍ ତାଙ୍କର ଆସିନି ଗେଟ ପାସ୍ ନା? ରେକଡି ଉହୁଁ ଦିନରେ କଁ ଖାଇଥିଲୁ?
ଦିନରେ ଯୋଉ ଖାଇ ଦେଇଥିଲି ଆଜି ଟିକେ ବରା ଫରା ଖାଇ ଦେଇଥିଲିନା ଦିନ ମାନ ଆଜି ପେଟ ଗ୍ୟାସ୍ ହେଇଗଲା କିଛି ଖାଇପାଇଲିନି । ଆସିକି ଶୋଇଥିଲି ଶୋଇ ଇଏ ଉଠିଲି ଚାରଟା ବେଳେ ଚାରିଟାରେ ଉଠିକି ଟିକେ ବୁଲିବା ପାଇଁ ପଳେଇଥିଲି । ସିଆଡୁ ତ ବୁଲିକି ଆସିକି ସନ୍ଧ୍ୟା ଦେଇକି ବସିକି ମୋବାଇଲ ଦେଖୁଥିଲି ଆଉ ।
ଆଉ? ଆହୁ?
ଆଉ କଣ କରିଉଚି?
ଆ ସେୟା ।
ଏଇଠି ତ ମଶା ଫସା ମଶା ବସା କାମୁଡି ଦଉଛନ୍ତି ଏଇ ଯୋଉ ଇଏ ହଉଛି ।
ହଁ କି?
ଗର
ହଁ ଗରମ ହଉଚି ।
ଓହୋ ବର୍ଷା ଟା ଉଠଉଛି ହେଲେ ବର୍ଷା ଟା ହଉନି ପରା? ବର୍ଷାଟା ଏଲେ ଟିକେ ଭଲ ଥଣ୍ଡା ଲାଗନ୍ତା ବର୍ଷା ଫର୍ଷା କିଛି ହଉନି ।
ମଶା ଲାଗୁଛନ୍ତି ନା ଛାତ ଉପରେ?
ଛାତ ଉପରେ ମଶା ଲାଗୁଚ଼ନ୍ତି ଆ ବାଡଉଛିି ବସିକି ମଶା ।
ହଉ ଫ୍ୟାନ୍ ଟା ନେଇଗଲୁ
ହୁଁ। ଫ୍ୟାନ ଟ ଆଣିଥାନ୍ତି କିଏ ପୁଣି ଫ୍ୟାନ ଆଣେ ତାକୁ ବୋର୍ଡ ଖୋଲ ତାକୁ ତାର ଫାଣି ଜଏଣ୍ଟ କର ନେଇକି ଏତେ କଥା କିଏ କରିବ ସେଠି ପୁଣି ନେଇକି ଫୋନ ରଖିବୁ ଫ୍ୟନ୍ ବର୍ଷା ବର୍ଷା ହେଲେ ବର୍ଷା। ବର୍ଷ ବର୍ଷା ହେଲେ ଭେଧିିବଧ ଯିବୁ। ହ।
ସେଇଆା
ହଁ ସେଇା ପୁରା ଏମ ବର୍ଷା ବର୍ଷା ହେଲେ ଭେଦ ଭଦ ଯିବ କାହିଁ ଖାଳି ଟା ଆଣିକି ନବୁ ପୁଣି ଆଣିବୁ।
ଆଉ ମାମୁ ର ଫୋନ କରିଥିଲ ନା ।
ହଁ କଲ କରି କଥା ହେଇ ବ ଗାଲେ ଆଉ । ଯିବା ପାଇଁ ମାମୁଁ କହୁଛନ୍ତି ମାମୁ କଣ ସାଙ୍ଗରେ କଥା ହେଇଥିଲି ମାମୁଁ ଯିବା ପାଇଁ କହୁଛନ୍ତି ଆଉ । ଆସ ବୁଲି କି ଜିବୁ ବୋଲି ସାନ କହୁଛନ୍ତି ତ ଯିବା ପାଇଁ ଆସ ବୁଲିକି ଯିବ ଏଇ ଘଟଣା ଯାଇଥିଲୁ ଦିଇ ତିନି ଦିନ ହେଲା ବୁଲିକି ଆସି ପୁରା ।
ଓ ଦିଦିନି ଆମ ଟଙ୍କା ଯାଇଥିଲୁ ନା ।
ହଁ ଏଇ ଘଟଣା ଦି ଦିନିବେଳେ ଯାଇଥିଲ ।
ହଁ ହଁ ହଁ । ହଉ କ
କାହିଁ ଘଟଗାଁ ଯାଇଥିଲି ଘଟଗାଁର ଦର୍ଶନ ଫର୍ସଣ ଯୋଉ ଲୋକ ହେଇଥିଲେ ସଂକ୍ରାନ୍ତିରେ ଯାଣି ଭଗବାନ ।
ଆଉ କୋଉଦିନ ଆସୁନ ଆମ ଆଡେ ଯାଆନ୍ତେ ।
ହଁ ଯିବା ଯିବା ଏ ଦେଖିବା ଟିକେ ଛୁଟି ମ
ତୁ ତ ଗାଡି ଚଲେଇ ଶିଖିଲୁଣି । କୋଉଦିନ ଆଇ ଯିବା?
ହଁ ଯିବା ଯିବା ।
ହୁଁ।
ଯିବା ଆଉ ମୋର ଟିକେ କାମ ଫାମ ଅଛି କାମ ସରିଯାଉ ଯିବା ଆଉ । ସଂକ୍ରାନ୍ତି ଦିନ ଯାଇଥିଲୁ ଏତେ ଲୋ କ ଦର୍ଶନ କରିପାରିଲୁଣି ଠାକୁରଙ୍କର। ମାଙ୍କ ଦର୍ଶନ କରିପାରିଲି ପୁଣି ଦିଦିନି ହବର ଛାଡିକି ଯାଇଥିଲି ଦେଇଙ୍କୁ ଧରିକି ସେଦିନ ଦର୍ଶନ କରିକି ଟିକେ ଆଇଲି।
ମା ର ଡୋରି ଲାଗିଛି ଆଉ ।
ହଁ ଲାଗିଛି ଡାକିଲେ ବଲା ଡାକିଲେ ବୋଲି ଯାଇଥିଲି ଆଉ।
ହ ଭଲ କଥା ।
ହଁ ।
ହ ହଉ କଣ ସେଇଆ ଆଉ?
ହଁ ସେଇଆ ନୁଏ ଆଉ କଣ ଦେଖିବା ଆଉ କଣ ହଉଛି ଆଉ?
ହୁଁ। ହଉ।
ହଉ ତାହେଲେ ତମେ ଖାଇକି ଶୋଇ ପଡ ଆଉ।
ହଉ ହଉ। ଶୋଇପଡ଼ ଆଉ କେତେବେଳେ କରିବ କ କଥା ହବା ଆଉ ଆଁ।
ହଉ ହଉ। ।